ଆଜ୍ଞା ବନ୍ଧୁ ନମସ୍କାର। କଣ କରିଛନ୍ତି ବନ୍ଧୁ? ଆଜ୍ଞା ବନ୍ଧୁ ଆଜ୍ଞା ଆଜ୍ଞା ବନ୍ଧୁ ଆପଣଙ୍କର ସମସ୍ତେ ଭଲ ଅଛନ୍ତି ବନ୍ଧୁ।
ଆଜ୍ଞା ବନ୍ଧୁ ସବୁ ସ -ଶକୁଶଲା।
ଆଜ୍ଞା। ଆଜ୍ଞା ବନ୍ଧୁ ଆଉ।
ଆ କଣ କରିଥିଲେ ସକାଳୁ ଆଜି?
ସକାଳୁ ବନ୍ଧୁ ଆଜି ସକାଳୁ ଉଠିଲି ସକାଳୁ ଉଠିକି ଆ ମୁଁ ଟିକେ ଯୋଗ କରୁଥିଲି ତାପରେ ଯୋଗ କରିସାରିଲା ପରେ ବାସି ପାଣି ପିଇଲି ଟିକେ ତାପରେ ଟିକେ ସାତଟା ବେଲପତ୍ର ଖାଇଥିଲି ତାପରେ ଯୋଉ ତାପରେ ଥାଲୁକରି ପତ୍ର ଟିକେ ଖାଇଲି, ଖାଇଲି ଆଜ୍ଞା ଆଜ୍ଞା ବନ୍ଧୁ, ଯାହାହଲେ ବି ଜଗି ରଖି ଚଳିବାକୁ ପଡ଼ିବ ବନ୍ଧୁ।
ନିହାତି ଦରକାର ଜଗି ରଖି ଚଳିବା।
କାହିଁକି ନା ଆଜିକାଲି ଯୋଉ ସମସ୍ୟା ବି ହଉଛି ବନ୍ଧୁ ଆପଣ ତ ଦେଖୁଛନ୍ତି କେତେ ପ୍ରକାର ରୋଗ ବୈରୋଗ ବାହାରୁଛି ତ ସେଥିଲାଗି ନିଜ ଦେହକୁ ନିଜେ ଯେତେ ଯତ୍ନ ରଖିବ ସେତେ ଭଲ କଣ
ଆଉ କଣ କରିବା ବନ୍ଧୁ ସବୁ ଜ ଯତ୍ନ ରଖିବା ଦରକାର ଦେହ। ଆଉ ମେଡିସିନ ନ ଖାଇବା ଭଲ ଆଉ ଯେତିକି କି ଆୟୁର୍ବେଦିକ ର ଇଏ ସବୁ ଯତ୍ନ ନେଇକି ସେଗୁଡା କରିକି ଖାଇବା କଥା।
ଆଜ୍ଞା ଆଜ୍ଞା ବନ୍ଧୁ ଠିକ କହିଛନ୍ତି ତ ଆପଣ। କାହିଁକିନା ଏବେ ସବୁ ଯେତେ ନିଜ ଦେହକୁ ନିଜେ ଯେତେ ଯତ୍ନ ନବ ସେ ତେ ଭଲ କାହିଁକିନା ଏବେ ରାସାୟନିକ ଉଁ ସବୁ ଔଷଧରେ ରାସାୟନିକ ଜିନିଷ ସବୁ ମିଶୁଛି ତା ଅପେକ୍ଷା ନିଜେ ଯେ ତେ ନିଜ ଦେହକୁ ଯେ ଏତେ ମାନେ ପ୍ରାକୃତିକ ଅ ମାନେ ଉପଚାର ଯେତେ ଅଛି ଆମେ ସେଥିରେ ଆମ ଦେହକୁ ଯତ୍ନରେ ରଖିଆକୁ ପଡିବ।
ପଡିବ ନିହାତି ବନ୍ଧୁ।
ଆଜ୍ଞା। କଣ କରିଆ ବନ୍ଧୁ ଏଇ ଦୁଃଖେ ସୁୁଖେ ସବୁ ଚାଲି ଚି ଯାହା ହଉ ଭଗବାନଙ୍କ କୃପାରୁ ବନ୍ଧୁ ଖାଇ ଇଟିଲି ରୁ ଉ ଇଟିଲି ଆଉ ତରକାରୀ ଖାଇଥିଲି ରୁଟି ବି ଖାଇଥିଲି ତା ସହିତ।
ଆଉ ଖରାବେଳେ ବନ୍ଧୁ କଣ ଖାଇଥିଲେ?
ଖରାବେଳେ ବନ୍ଧୁ ଖାଇଥିଲି ମୁଁ ଅଁ ଭାତ ଖାଇଥିଲି ଖେଚୋଡ଼ି ଖାଇଥିଲି ସୋୟାବିନ ଆଳୁ କଷା ଖାଇଥିଲି ବନ୍ଧୁ ଆଉ ଖାଇଥିଲି ଶାଗ ଭଜା ଖାଇଥିଲି ପିତା ଶାଗ ବରା ଖାଇଥିଲି ଆଉ ଛଞ୍ଚିଣା ଆଳୁ ଭଜା ଖାଇଥିଲି ବନ୍ଧୁ କାକୁଡ଼ି ଖାଇଥିଲି। ଏଇ ସବୁ ବନ୍ଧୁ କଣ କରିବା ଦୁଃଖେ ସୁଖେ ଆପଣ କଣ ଖାଇଥିଲେ ବନ୍ଧୁ?
ଆଉ ବନ୍ଧୁ ଆମେ ସକାଳୁ ଖାଇ ଉଠିଲୁ ପ୍ରଥମେ ଟିକେ ବାସି ପାଣି ପିଇଲୁ। ତାପରେ ଟିକେ ଦୌଡା ଦୌଡି କରିଆକୁ କୁ ଗଲୁ ସକାଳୁ ଭୋରୁ। ଆଉ ତାପରେ ଆସିକି ଟି କିଏ ଯୋଗ ବ୍ୟାୟାମ କଲୁ। ବ୍ୟାୟାମ କରିକି ତାପରେ ଟିକେ ହାତ ମୁହଁ ଧୋଇକି ଦାନ୍ତ ଘଷିକି ତାପରେ ଟିକେ ଫ୍ରେସ ଫାସ ହେଇକି ନିଜର ଯତ୍ନ ନେଲୁ। ପ୍ରଥମେ ଆସିକି ଟିକେ ପାଣି ପିଇକି ତାପରେ ସବୁ ଆସିକି ତାପରେ ଖାଇଲୁ ଖାଇକି ତାପରେ ତ ଆସିଲୁ ପଢିଲୁ ଟିକେ ଆଉ।
ଆଜ୍ଞା ବନ୍ଧୁ ଆଜ୍ଞା।
ଆଉ ସକାଳୁ ତ ଖାଇଲୁ ବ ନ୍ଧୁ ରୁଟି ଆଉ ଆଳୁ ଭର୍ତ୍ତା ଏଇସବୁ ଆଉ। ଆଉ ଖରାବେଳେ ଖାଇଲୁ ଖାଇଲୁ ଆଉ ରା ସନ୍ଧ୍ୟାବେଳେ ଟିକେ ଟକ ଟକିଆ ଜିନିଷ ଖାଇଆକୁ ଇ ଚ୍ଛା ହୁଏ ମୋର ଟିକେ ପସନ୍ଦ ହୁଏ। ତମେ ତ ଆପଣ ତ ଜାଣିଥିବେ ବନ୍ଧୁ।
ଆଜ୍ଞା ଆଜ୍ଞା।
ଟକ ଟକିଆ ସମସ୍ତଙ୍କୁ ପସନ୍ଦ।
ଆଜ୍ଞା ମୁଁ ଯ ଟିକେ ଆଜି ପାଗଟା ଟିକେ ନରମ ଅଛି ନା ତ ସେଥିଲାଗି ଖାଇଲେ ଚଳିବ କିନ୍ତୁ ବନ୍ଧୁ ସବୁବେଳେ ବି ଖାଇବେନି ଯଦି ବି ଖାଉଛନ୍ତି ଘରୋଇ ଜିନିଷ ଖାଇବେ ମାନେ ଘରେ ନିଜେ ପଛେ ତାକୁ ଛାଣିକି ଖାଆନ୍ତୁ କିନ୍ତୁ ବାହାର ତେଲରେ ଛାଣିକି ଖାଆନ୍ତୁନି କାହିଁକିନା ସେ ପୋଡା ପୋଡା ତେଲ ରଖି ଦଉଛନ୍ତି ନା ବନ୍ଧୁ। ସେଥିରେ ଦେହ ଖରାପ ଅଧିକ ହବ। ଆଜ୍ଞା। ଆଜ୍ଞା ଆପଣ ତ ଜାଣିଛନ୍ତି ପାଠ ପଢୁିବା ଲୋକ ମୁଁ ବି ଆପଣଙ୍କୁ କଣ ବୁଝେଇବି ବୁଝିପାରୁ
ହଁ ବନ୍ଧୁ ସମସ୍ତେ ପାଠ ପଢିଲେ ଏନ୍ ଦେଶ ନା ଉଁ ଉନ୍ନୀତ ହେବ ଆଗକୁ। କିନ୍ତୁ ପିଲା କଣ କରୁଛନ୍ତି ଯେତେ ସୁବିଧା ମିଳିଲେ ବି ସରକାରଙ୍କ ପାଖରୁ ପିଲା ପ ପାଠ ପଢୁନାହାନ୍ତି।
ଆଜ୍ଞା।
ଆଉ କଣ କରିବା ପଢିଲେ ସିନା ଉନ୍ନତ ହବ ଭାରତ।
ଆଜ୍ଞା ଆପଣ ତ ଦେଖୁଛନ୍ତି ଏବେ କେତେ ବି ଏବେ ଆଗରୁ ପଳା ଆଗରୁ ଥିଲା କି ପିଲାଙ୍କୁ ଦିଆ ଯାଉନଥିଲା ସେ ଏତିକି ସୁଯୋଗ ପାଠ ପଢିପାରେ ତାପରେ ସେମାନେ ସେତିକି ତାଙ୍କ ପାଇଁ ନଥିଲା କି ସେମାନେ ବହି କିଣି ପାରିବେ ପଇସା ପତ୍ର ଥିଲା କିନ୍ତୁ ଏବେ କଣ ସରକାର ତ ସବୁକ ଦେଇଦଲାଣି ସ୍କୁଲ
ହଁ ବନ୍ଧୁ ସେ କଥା ଛାଡନ୍ତୁ ବନ୍ଧୁ ହଁ ବନ୍ଧୁ ଆଉ ସେ କଥା ଛାଡନ୍ତୁ। ତୁ ଆଉ ଆମର ଆପଣଙ୍କ ଘରେ ସମସ୍ତେ ଶକୁଶଳ ଅଛନ୍ତି ନା?
ଆଜ୍ଞା ଆଜ୍ଞା ସମସ୍ତେ ବହୁତ ଭଲ ଅଛ ଅ ଭଗବାନଙ୍କ ଦୟାରୁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ତ।
ହଁ ବନ୍ଧୁ ନିହାତି ସମସ୍ତେ ଭଲ ଅଛନ୍ତି ବନ୍ଧୁ।
କଣ ଖାଇଥିଲେ ଖରାବେଳେ ବନ୍ଧୁ?
ବନ୍ଧୁ ଖାଇଥିଲୁ ଭାତ ଟିକେ, ଡାଲି ଟିକେ ଆଉ ଭେଣ୍ଡି ଖଟା ଟିକେ ଆଉ ଆମ୍ବ ଆଉ ପଇସ ସେ ଶାଗ ଆଉ ବୁଟ ଡାଲି ପଡିକି ତରକାରୀ ଗୋଟେ ହେଇଥିଲା।
ଆଜ୍ଞା।
ଆଉ କାଙ୍କଡ ଭଞ୍ଜା ଏଇ ବନ୍ଧୁ ଆଉ ଆଉ କଣ ଖାଇବା।
ଆଜ୍ଞା ମତେ ଏଇ ସବୁ କରିବା ଆଜ୍ଞା ଆଜ୍ଞା ଏଇଟା ତ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭଲ ସେଇଟା ତ ଖୁବ ଭଲ କଥା ବି ଆପଣ ଯୋଉଟା ବି କରୁଛନ୍ତି ଭଲ ପାଇଁ କରୁଛନ୍ତି ଭଲ କଥା ବଢିଆ କଥା ମୋ ମନ ଖୁସି କ ଲାଗ ତ ଶୁଣିକି ବନ୍ଧୁ ଆଜ୍ଞା।
ଆଉ ବନ୍ଧୁ ବୁଲିବା
ଆଜ୍ଞା ଆଜ୍ଞା ବନ୍ଧୁ ଆମେ ଆମ ଘର ଲୋକଙ୍କୁ ସେ ଯାଇଥିଲୁ ବୁଲେଇକି ନନ୍ଦନକାନନ ବୁଲିବାକୁ ଯାଇଥିଲୁ ତ ଯାଇକି ସବୁ ପ୍ରକାରର ପଶୁପକ୍ଷୀ ଆମର ଯାହା ବି ସରୀସୃପ ରହିଲେ ତାଙ୍କୁ ସବୁ ଦେଖିକି ଆସି
ଆଉ ବନ୍ଧୁ ଶକୁଶଳ ହେଲା ତ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ବହୁତ ଭଲରେ ଗଲୁ ଭଲରେ ବି ଆସିଲୁ ବୁଲାବୁଲି
ଆଉ ବନ୍ଧୁ କୋଉଟା ଭଲ ଲାଗିଲା ସବୁଠୁ ନନ୍ଦନକାନନରେ?
ନନ୍ଦନକାନରେ ତ ସମସ୍ତେ ବହୁତ ଭଲ ଲାଗିଲେ କିନ୍ତୁ ସେ ଆଜି ଟିକେ ଅଧିକ ଭଲ ଲାଗିଲେ ଆଉ ବି ଯୋଉ ଆମର ସବୁ ସେତେବେଳେ ଆମେ ଯାଇଥିଲୁ ଯେଉଁ ଟାଇମରେ ଟିକେ ଖରା ବେଳ ଟାଇମ୍ ହେଇଗଲା ହେଲା ବ ହେଲେ ଜାଣିଲେ ନା ବନ୍ଧୁ ତ ସେଇ ଟାଇମ ରେ ସେମାନେ କଣ ଆମେ ବି ସେମାନେ ବି ପଶୁ ପକ୍ଷୀ ନା ସେମାନେ ବି ଟିକେ ମାନେ କଣ ଶୋଇବେ କି କଣ କରିବେ ତାପରେ ବି ସେ ଆମେ ଯୋଉଭଳିଆ ଥକି ଯାଉଛନ୍ତି ସେମାନେ ବି ତ ଥକି ଯାଉଛନ୍ତି ନା ନାଇଁ। ସେ ସେଇ ଟାଇମରେ ସବୁ ଆମର ଯୋଉ ରହିଲେ ଗୀତା ରହିଲେ। କି ଆମର ଆମ ବାଇ ବାଘ ରହିଲେ କି ସିଂହ ରହିଲେ କି ଭାଲୁ ସେମାନେ ସବୁ ଶୋଇପଡ଼ିଲେ ତାପରେ ବି ସେଠି ବନ୍ଧୁ କଣ କହିଲେ ଆମେ କଣ ଯୋଉ ନନ୍ଦନକାନନ ଆମେ ବି ଯାଉଛନ୍ତି ଦେ ଦେଖିବା ପାଇଁ ସେଇଭଳିଆ କଣ ମାନେ ରଖିବା ଭଲ ଜୀବ ମାନଙ୍କୁ।
ନା ବନ୍ଧୁ ସିଏ ତାଙ୍କୁ ବାନ୍ଧିବା କଥା ନୁହେଁ। ସିଏ ବି ଆମ ଭଳିଆ ବୁଲିବା ଦରକାର ଆଉ ହଉଛି ପଦାର ଅନୁଭୂତି ତାଙ୍କୁ ବି ଲାଗି ବା ଦରକାର ସିଏ ବି କାରଣ ଜୀବ ଆଉ ଭ ଗବାନ ଆମକୁ ଯେମିତି ଜନ୍ମ ଦେଇଛନ୍ତି ତାଙ୍କୁ ବି ଜନ୍ମ ଦେଇଛନ୍ତି। କିନ୍ତୁ କଣ କରିବା ମଣିଷ ଗୋଟେ ତ ପଶୁ ନା।
ଆଜ୍ଞା ଏଇଟା ହଉଛି କଥା କି ଆମେ ବି ମାନେ ଏତେ ପାଠ ପଢା ପିଲା ହେଇକି ବି ତାପରେ ବି ଆମେ ଯଦି ସେଭଳି ମାନେ କାମ କରିବା କଣ କରିପାରିବା ଆଉ ସେ ତ କଣ କରିପାରିବା ଆମେ ତାକୁ?
ଆଉ କଣ କରିବା ବନ୍ଧୁ ସର୍ବଭବନ୍ତୁ ସୁଖୀନ। ଭଗବାନ କଣ କହିଚନ୍ତି? ସବୁ ସୁଖୀରେ ରହିଲେ
ଆଜ୍ଞା ଆଜ୍ଞା ନିଶ୍ଚିତ। ତମ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୋହୁତ। ଭଲ ଅଛି ଭଗବାନଙ୍କ ଦୟାରୁ ଆଜ୍ଞା ଆମ୍ ଖାଇଥିଲି ବରା ଖାଇଥିଲୁ ଆମେ ଆଣିକି ଆଉ ଟିକେ ଚା ପିଇଥିଲୁ ପକୁଡି, ପିଆଜି ଏ ସବୁ ଆଣିଥିଲୁ ବନ୍ଧୁ ଆ
ସନ୍ଧ୍ୟା ବେଳେ ଟିକେ ଟକ୍ ଟକିଆ ଖାଦ୍ୟ ନ ଖାଇଲେ ଭଲ ଲାଗିବ ନି ନା।
ଆଜ୍ଞା ବର୍ଷା ପା
ହଁ ବନ୍ଧୁ ଆମେ ସ-ସନ୍ଧ୍ୟା ବେଳେ ଖାଇଥିଲୁ ଟି କେ ପିଆଜି ଟିକେ ଆଜି ଖାଇଥିଲୁ ବାଇଗେଣୀ ଟିକେ ଖାଇଥିଲୁ ଆଳୁଚପ୍ ଟିକେ ଖାଇଥିଲୁ।
ଆଜ୍ଞା।
ଆଳୁକସା ଟିକେ ଖାଇଥିଲୁ।
ଆଜ୍ଞା।
ଗୋଟିଏ ଜିଲାପି ଖାଇଥିଲି ଏ ତିକି ଆଉ।
ଯାହା ହୋଉ।
ଆଉ
ଆଜ୍ଞା ବନ୍ଧୁ ରାତିରେ ବନ୍ଧୁ ରୁଟି ଆ ଡ଼ାଲମା ହେଇଚି ତ ତା ଖାଇବି ବନ୍ଧୁ ଆପଣଙ୍କର ରଜରେ କଣ ସବୁ ବନ୍ଧୁ
ଆମର ରଜରେ ଧୁମ୍ ଧାମରେ ପାଳନ ହୁଏ ବନ୍ଧୁ ସେଥିପାଇଁ ତ ଆପଣଙ୍କୁ ଫୋନ କରିଥିଲି ଆସିବେ ବୋଲି।
ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିନ୍ତ ଯିବୁ।
ପଟା ଦୋଳି ତ ଚାରିଆଡ଼େ ଲାଗେ ଗାଁ ସାରା ଆଉ ବାଗୁଡ଼ି ତ ଜାଣି ଚି କଣ ବାଗୁଡ଼ି ଖେଳ ହୁଏ।
ଆଜ୍ଞା।
ପିଲା କୁ ପୁ ପୁରସ୍କାର ଦିଅନ୍ତି।
ଆଜ୍ଞା‌।
ଆଉ ଗୋଟେ ପିଲାମାନେ ଝିଅ ପିଲାମାନେ ବେ ଆସନ୍ତି ତାଙ୍କର କିତ୍ କିତ୍ ପାଇଁ ତାଙ୍କୁ ବି ପୁରସ୍କାର ଦିଆ ହୁଏ ଯିଏ ଜିତେ। ଆମର ଧୁମ୍ ଧାମ୍ ରେ ପାଳନ ହୁଏ। ରଜ ଆଉ ପୋଡ଼ ପିଠା ହୁଏ ବଣ୍ଟା ହୁଏ ସମସ୍ତେ ବାଣ୍ଟନ୍ତି ନିଜ ନିଜ ଘରେ।
ଆଜ୍ଞା ସେଇଟା ତ ଆଜ୍ଞା ଆଜ୍ଞା ଆମର ତ ରଜରେ ଆଜ୍ଞା।
ଆପଣଙ୍କ ଗାଁ ରେ ବି ହଉଥିବ। ଯାହା ପୋଡ଼ ପିଠା ହଉଥିବ ତାକୁ ବାଣ୍ଟ୍
ଆଜ୍ଞା ବନ୍ଧୁ ଆମ ଗାଁରେ ଏପଟ ରେ ରଜରେ ପୋଡ଼ପିଠା ବି ହୁଏ ଆମର ବି ପଟାଦୋଲି ଲାଗେ କି ଟିକେ ଦୂରରେ ଟିକେ ଲାଗେ ଗୋଟେ ପଡ଼ିଆ ଅଛି ଆମ ଗାଁରେ ତ ସେଇଠି ସବୁ ପଟାଦୋଲି ଲାଗେ ମହୋତ୍ସବ ଟାଇପ୍ ର ହୁଏ ଛୋଟ ଛୁଆ ମାନେ ବି ଯାଆନ୍ତି ଖେଳିବା ପାଇଁ। ଆଉ ଆମର ବି ପୋଡ଼ାପିଠା ସମସ୍ତେ ଘରେ ଆସିକି ପୋଡ଼ପିଠା ଖାଆନ୍ତି ଆପଣ ତ ଜାଣି ଆମର ଟିକେ ଗଣେଶ ପୂଜା ଆମ ଘରେ ଟିକେ ଭଲ ସେ ଧନ୍ୟବାଦ୍ ବନ୍ଧୁ।
ଆଉ ବନ୍ଧୁ ଗଣେଶ ପୂଜାରେ ପୁରା ଧୁମଧାମ ରେ ଆପଣଙ୍କ ଘରେ
ଆଜ୍ଞା ଆଜ୍ଞା ବହୁତ ଧୁମଧାମ ରେ ପାଳନୁ- ଆମେ ବି ସବୁ ମାନେ ଆମ ଘରକୁ ଆମ ଘରେ ବି- ବାହାରେ ସବୁ ଯୋଉ ମୋ ଦାଦା ଫାଦା ରୁହନ୍ତି ସେମାନେ ବି ସବୁ ଆସ- ଆସନ୍ତି ତ ଆମ ଘର ବହୁତ ଭଲ ସେ ପୂଜାପୂଜି ହୁଏ।
ଆଉ ବନ୍ଧୁ ଏଇ ସବୁ କଥା ଆଉ। ବନ୍ଧୁ ଆଉ ରାତିରେ କଣ ଖାଦ୍ୟ ଅଛି।
ଟି ଆଉ ଡାଲମା ଆଉ ବନ୍ଧୁ
ଓହୋ ଆମର ବନ୍ଧୁ ହଁ। ଆମର ବି ହେଇ ସେଇ ରୁଟି ଡାଲମା ହେଇଥିବ ନହେଲେ ରୁଟି ଆଳୁ କଷା ହେଇଥିବ ଏଇ ସବୁ ଜିନିଷ ହୁଏ ଆଉ
ଆଜ୍ଞା ବନ୍ଧୁ ରହିଲି ବନ୍ଧୁ ପରେ କଲ୍ କରିବା ଆଉ ଆଜ୍ଞା ବନ୍ଧୁ ରହିଲି। ପରେ କଲ କରିବି ଆଉ।
ହଁ ବନ୍ଧୁ ନମସ୍କାର ବନ୍ଧୁ ପ୍ରଣାମ ରହି ବନ୍ଧୁ।